ଆଜ୍ଞା ସାର୍।
ହଁ ନମସ୍କାର, ନମସ୍କାର। ଆଉ କଣ କରୁଛନ୍ତି?
ଆଜ୍ଞା, ଏଇ ଖରା ବେଳ ସମୟରେ ଖାଇ ପିଇ ଟିକେ ରେଷ୍ଟ ନବା କଥା ଆଉ।
ହଁ, ହଁ ଏଇଟା ତ ପ୍ରଥମ ଆମେ ନୀତି ଶିକ୍ଷ୍ୟା ନା ଛୁଆଟି ବେଳୁ ଶିଖେ ଆସିଛନ୍ତି। ଏଇଟା ଆଚ୍ୟୁଲି ସତ। କିନ୍ତୁ ସେଇଟାକୁ ଆଜିକାଲିକା ପିଲାମାନେ ପାଳନ କରିବାଟା ବି କେତେ ଦୂର
ନାଇଁ ସେଟା ପିଲାମାନେ ଆପଣ ଶିଖେଇଲେ ପିଲାମାନେ ଶିଖିବେ ଆପଣ ଯଦି ନ ଶିଖେଇବେ ପିଲାମାନେ କଣ କେମିତି ଶିଖିବେ।
ଆଜ୍ଞା ଆଜ୍ଞା। ଏଇତ ସଂସାର ଆଉ ଆମେ କିନ୍ତୁ ଏଇ ସବୁ କଥା ନେଇକି ଲୋକମାନଙ୍କୁ ବୁଝେଇବା ବା ପିଲାମାନଙ୍କୁ ଶି ଖେଇଲେ ସେମାନେ ଆଗକୁ ଆମି ତାଙ୍କ ଉଁ ଭବିଷ୍ୟତ ଉଜ୍ଜଳମୟ ହେବ
ଆଚ୍ଛା ଆଉ କଣ କହନ୍ତୁ ଆପ ଆପଣ ସବୁ କଣ କେମିତି ସବୁ ଆଜି ଦିନ ଗଲା କଣ ଖାଇଲେ କଣ ପିଇଲେ ସେ ବିଷୟରେ କିଛି କୁହନ୍ତୁ?
ଆଜି ଖାଇଲୁ ଭାତ, ଡାଲି, ତରକାରୀ ଚାଟଣୀ, ଆମ୍ବ କଲରା ଭଜା, ଛଚିନ୍ଦ୍ରଭଜା, ଝର୍ନି ଭଜା ଏଇସବୁ ଆଉ
ଆଚ୍ଛା ଆଚ୍ଛା।
ଆପଣ କଣ ଖାଇଲେ?
ମୁଁ ଆଜି ଖାଇଛି ଭାତ, ଡାଲି ଆମର ସୁଜୁନା ଶାଗ ଯଉ ଛୁଇଁ ତରକାରୀ। ତାପରେ ଆମର ଅ ହେଇଗଲା କଲରା ଚିପ୍ସ ଡାଲି ଆଉ ସାଲାଡ ଏଇ ସବୁ ଆଉ।
ଭଲ ଜିନିଷ ଖାଇଚନ୍ତି ଆଉ କଣ।
ଆଉ ଆଉ ଏଇ ଟିକେ ରାତି ବେଳା ଟିକେ ଆମର ରୁଟି ହବ ଟିକେ ସନ୍ତୁଳା ଫନ୍ତୁଳା ଟିକେ ହବ ଏଇଆ ଆଉ।
ଆଜ୍ଞା ଆଜ୍ଞା।
ଆଉ ଆପଣଙ୍କର କଣ କେମିତି ସବୁ ଆଜି କଣ ଖାଇବା ପିଇବା ଭଲରେ ସବୁ କଟିଲା ତ?
ହଁ ହଁ ହଁ
ଆଉ କଣ ସବୁ ଚାଷ ଜମିରେ ସବୁ ତ ଏବେ ତ ସବୁ ବର୍ଷା ଆସିଗଲାଣି ଧାନ ଫାନ ସବୁ ବୁଣା ବୁଣି ସବୁ ସରିଲା କି ନାଇଁ?
ହଁ ହଁ ଧାନ ସବୁ ବୁଣା ସରିଚି ତଳା ମାନଙ୍କ ସବୁ ବୁଣା ହେଇଚି କିନ୍ତୁ ଉ ତଳା ଉଠିନି ତଳା ଉଠିବ ବର୍ଷା ବି ହେଇନି ଏଇଯାଏଁ ବର୍ଷା ହେଲା ପରେ ତେବେ ଯାଇ ଆମର ରୁଆ ରୁଈ ହବ କାମ ଚାଲିବ ଆଉ। ଆଉ
ଆଉ କଣ କୁହନ୍ତୁ ସବୁ?
କହୁଛି ଆଉ ପିଲାମାନୋନ ସ୍କୁଲ ଆଇଲେଣିି? ହ୍ୟାଲୋ।
ହଁ ପିଲା ଏବେ ସବୁ ପଳେଇଆସି ଲେନି ହଁ ହାଲୋ
ଆଜ୍ଞା ପିଲାମାନେ ସ୍କୁଲ ରୁ ଆସିଲେଣିି?
ମୁଁ କହିଲି ହଁ ପିଲାମାନେ ସ ପଳେଇ ଆସିଲେଣି ସ୍କୁଲ ରୁ। ଆଉ ହେଇ ଖାଉଛନ୍ତି ସବୁ ଆଉ ଖରାବେଳ ଖାଇବା ଆଉ।
ହଁ। ଆଜ୍ଞା ଆଜ୍ଞା ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ। ଆଉ
ଆଉ ଆପଣଙ୍କର ସବୁ ମାନେ ଦେହ ପାହା ଭଲ ମନ୍ଦ ପରିବାରରେ ସମସ୍ତଙ୍କ ଦେହ ପାହା ଏସବୁ ଭଲ ଅଛି?
ହଁ ହଁ ବହୁତୁ ଭଲ ଅଛି କିଛି ଅସୁବିଧା ନାହିଁ ଠାକୁରଙ୍କ ଦୟାଆାରୁ ଆପଣ ଆ ଆଶ୍ରୀବାଦରୁ। ତୁ ଇଏ ଟିକେ ଘରେ ଟିକେ ଵୁ ଲଜରେ ଟିକେ କାମ ହେଲା ଘର କାମ। ଟିକେ କୁଆଡେ ନେଇ ପାରିଲିନି ବୁଲିବାଲି ଘରେ ଟିକେ ମନ ଦୁଃଖ କରୁଚନ୍ତି ନେବି ନେବି। ଦେଖୁଚି ଜିବା ଆଉ ଏଇଆ।
ଆଜ୍ଞା କଣ କହିଲେ ବୁଝିପାରିଲିନେହିଁ କାହାକୁ ନେବେ?
ରଜରେ ଟିକେ ଘର କାମ ହେଇଥିଲା ତ। ଟିକେ ବୁଲେଇ ନେଇ ପାରି ନଥିଲି ଘର ଲୋକଙ୍କୁ ସେମାନେ ଟିକେ ମନ ଦୁଖ କରୁଛନ୍ତି ନେବା ଟିକେ ବର୍ଷା ସିଜିନି ଟିକେ ଯାଉ ହେଇ କୁଆଡ଼ୁ ବୁଲି ବାଲି ଆସିବା ଆଉ ଏଇଆ।
କୁଆଡେ କଣ ବୁଲିବା ପାଇଁ ନବା ପାଇଁ ପ୍ଲାନିଙ୍ଗି କରିଚନ୍ତି?
ଏ ଚିଲିକା ପାଖପାଖି ଯିବା ଟିକିଏ ଆଉ।
ନାଇଁ ନାଇଁ ବର୍ଷା ଦିନ ଆସିଗଲାଣି। ଆଉ ଚିିଲିକା ଯିବା କଥା ଭାବନ୍ତୁନେହିଁ। ସେଠି ପ୍ରବଳ ବିପଦ ଏଇ ବର୍ଷା ସିଜିନିରେ।
ନାଇଁ ନାଇଁ ଆମେ ଯାାଇ ଯାଇ ସେ ସିତ ଦିନେ ଯିବୁ।
ଆଚ୍ଛା। ଆଉ ଆପଣଙ୍କର କଣ ସବୁ କେମିତି ସବୁ ମାର୍କେଟେରେ ଆଜି ପରିବା ରେଟେ ସବୁ କଣ କେମିତି ଥିଲା?
ପରିବାରେ ଆଜ୍ଞା ପରିବା କଣ ଆଜି ସବୁ ଆମର ତ ବାଡିରୁୁ ଭାରି ପଡେ ଏଇ ସବୁ ଜନ୍ହି, ଫନି, ଭେଣ୍ଡି ଏଇ ସବୁ ଭାରି ପଡେ। ଏଇ ବାଇଗଣ, ଫାଇଗଣ ଏଇ ସବୁ କିଛି କିଣିବାକୁ ପଡେ ଆଉ।
ଆଚ୍ଛା ଆଚ୍ଛା।
ଆଉ କଣ କୁହନ୍ତୁ?
ଆଉ ବାଇଗଣ ଗଛ ଲଗେଇନାହାଁନ୍ତି?
ନାଁ ବାଇଗଣ ଫାଇଗଣ ନଗେଇନେହିଁ।
ନା ବାଇଗଣ ଗଛ ଆପଣ ଲଗେଇଲେ ବି ବାଇଗଣ ହେଇପାରିବ।
ହେଁ ବାଇଗଣ ଏ ମାର୍କେଟେରେ ବର୍ତ୍ତମାନେ ଷାଠିଏ ଟଙ୍କା ନେଖା ଚାଲିଛି।
ଆଜ୍ଞା।
ପରିବା ତ ବହୁତ ରେଟେ।
ଆଜ୍ଞା କି ପୋଟଳ ଟି ଶସ୍ତା ଅଛି।
ପୋଟଳ କେଜି ବର୍ତ୍ତମାନେ କେତେ ଅଛି ଆପଣଙ୍କ ଗାଁ ଆଡେ? ହାଲୋ।
ତିରିଶି ଟଙ୍କା ନାଖା ଚାଲିଚି ଆଜ୍ଞା।
ଆଛା ଆପଣ ତ ଚାଷୀ ଲୋକ। ଆପଣ ସବୁ ଜାଣିପାରୁଥିବେ ଆଉ।
ଆଜ୍ଞା। ହୋଉବର୍ଷା ଆଉ। ନା ସେଇ କଥା ଆଉ ମାନେ ଟିକେଏଇ। ଏଇ ସମୟରେ ଟିକେ ରେଟେ ହବ ସେଟା ଟିକେ ଶୀତ ଦିନିଆ ପରିବା ବାହାରିଲା ପରେ ନଭେମ୍ବର, ଡିସେମ୍ବର, ଜାନୁଆରୀ ବେଳୁକୁ ବାହାରିଲା ପରେ ଟିକେ ଶସ୍ତା ହବ ଆଉ।
ଯିବା ଆଉ ହଁ କାହିଁକି ନା ସେଇ ଟାଇମ ରେ ସବ ପ୍ରାଏ ଚାଷୀ ମାନେ ସେଇ ଟାଇମରେ ଟିକେ ବେଶୀ ଚାଷ କରନ୍ତି। ସେଇ ସମୟ ଟା ଚାଷ ପାଇଁ ବହୁତ ଉପଯୋଗୀ। ସେଥିପାଇଁ ସେଇ ଶୀତ ସିଜିନ ରେ ଲୋକମାନେ ଚାଷ କରିବାକୁ ଭଲ ପାଆନ୍ତି। ଆଉ ଆମର ଏଇ ଖରା ଦିନ ଟାରେ ଟିକେ ଖରାର ତାପରୁ ଲ ଲୋକମାନେ ସହି ପାରନ୍ତିନି ଖରାର ତାପ ଟା ସେ ଏଥିପାଇଁ ଟିକେ ପରିଶ୍ରମ କାମ କରିବାକୁ ପଛାନ୍ତି। ଆଉ ଆମର ହେଇଗଲା ଯୋଉ ଶୀତ ଦିନ ହେଇଗଲେ। ବର୍ଷା ସିଜନରୁୁ ଷ୍ଟାର୍ଟ ହଉ ଶୀତ ଦିନ ଯାଏ ଏଇ ସମୟରେ ଯୋଉ ଚାଷ ଗୁଡା ଲୋକ ଚାଷୀ କରିବେ ତାଙ୍କୁ ଏ କଷ୍ଟ କମ ପଡିବ। ବୁଝିପାରିଲେ?
ଆଜ୍ଞା।
ଅତି ସେଇ ସମୟ ଦେଖେ ଆପଣ ତ ଚାଷୀ ଲୋକ ମୁଁ ଆଉ କଣ? କଣ କହୁଛି ଚାଷ ବିଷୟ ରେ? ତ ସବୁ ମାନେ ଏକ ପ୍ରକାର ଜାଣିଥିବେ ନାଇକି?
ଆଜ୍ଞା। ଆଉ କୁଆଡେ ଗଲେଣି ବୁଲେବାଲି କରିବେ?
ନାଇଁ ନାଇଁ ଆଜ୍ଞା। ବୁଲିବାକୁ କଣ ଯିବି। ଘରେ ତ ଛୁଆ ପିଲା ସଂସାର। ଛୋଟ ଛୁଆଙ୍କୁ ଛାଡିକି କୁଆଡେ ଆଉ ବୁଲିବାକୁ ଯିବେ। ସେଥିପାଇଁ ଘରେ ଯା ଯେମିତି ଏଥର ରଜ ଟା। ଘରେ ସେମିତି କାଟିଦଲୁ ଆଉ ଘରେ ପିଠା କରି ପିଠା ଖାଇ ନୂଆ ଶାଢ଼ୀ ଫାଡି ଖଣ୍ଡେ ପିନ୍ଧି। ଘରେ ସେଇଟା ଆମେ ପାଳି ଦେଲୁ ଆଉ କୁଆଡ଼େ ବାହାରକୁ ବି ଛୁଆକୁ ଧରିକି ବୁଲିବାକୁ ଯାଇନି।
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଆମର ଆଗ ବର୍ଷକୁୁ ପିଲା ଛୁଆ ବଡ ବି ଟିକେ ହେଇ ଯାଇଥିବେ। ତାଙ୍କୁ ବି ଧରିକି ଆରାମସେ ବୁଲି ଆମର ହବ। ବୁଝିପାରିଲେ? ତାପରେ ବର୍ତ୍ତମାନ ଛୋଟ ଛୁଆ ଗୁଡାକୁ ନେଇକି ବୁଲିବା ମାତ୍ରେ ତାଙ୍କର ଦେହ ପା ଖରାପ ହବ। କଣ ମିଳିିବ ଲାଭ ସେଥିରୁ।
ଆଜ୍ଞା ଆଜ୍ଞା ବୁଝିଲି।
ଆଉ କଣ କୁହନ୍ତୁ ଆପଣ ଆପଣ ଏଥର ବୁଲିଥିବେ ବ କୁହନ୍ତୁ ଆଉ
ହଁ ମୁଁ ଏ ବୁଲି ଯାଇନି ଯିବି ଘରେ ଟିକେ କହୁଥିଲେ ଯିବା ପାଇଁ ଦେଖିବା ସମୟ ଆସୁ।
ହଁ ସମୟ ସହିତ ତ ଆପଣ ଯାହା ଯେମିତି କରିବେ ଆଉ କଣ କରାଯିବ।
ଆଜ୍ଞା।
ଆଉ କଣ କୁହନ୍ତୁ? ଆପଣଙ୍କର ଗାଈ ରଖିଛନ୍ତି କି?
ହଁ ହଁ ଆମର ତ ଗାଈ ଅଛି ନା ଆମର ଗାଈ
ଆଜ୍ଞା ଆଜ୍ଞା କୁହନ୍ତୁ?
ନା ଆମର ବି ଗାଈ ଅଛି ଗାଈ ଚାରିଟା ପାଞ୍ଚଟା ଗାଈ ଅଛନ୍ତି। ବାଛୁରୀ ଅଛି ତୀନଟା ଏ ସବୁ ଆଉ।
ଆଜ୍ଞା କଣ କରିବା ମଣିଷ ରଖିବାକୁ ବି ପଡୁଛି କାହିଁକି ନା ଟିକେ ଆଜିକାଲି ର ବଜାରରେ ଯାହା ସବୁ ରେଟ୍ ଯେମିତି ଯେମିତିଆ ବଢିଲାଣି ପଇସା ଯେତେ ରୋଜଗାର କଲେ ବି ମାନେ ଆଉ ଅଣ୍ଟୁନି।
ଆଜ୍ଞା।
ଆଉ କଣ କରିବା ଏମିତୀ ସବୁ ସାଇଡ୍ ଇନକମ୍ ସବୁ ନ ବାହାର କଲେ ଆଉ ହଇରାଣ ହେଇଯିବା କଥା ଆଉ।
ଆଜ୍ଞା ଆଜ୍ଞା।
ସବୁ ବଜାର ଦର ଜା ହେଲାଣି ମଣିଷ ସାଧାରଣ ମଣିଷ ଆଉ କି କିଛି ଖାଇ ପାରିବେନି କିଛି କିଣିପାରିବେନି।
ହଁ ହଁ ଏଟା ସତ କଥା କହିଲ।
ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ?
ଆଉ କଣ କହିବୁ? ଏଇତ କଥା ଆଉ ପିଲାଛୁଆଙ୍କୁ ଧରି ଚଳିବା ଆଜିକା ଯୁଗରେ ଯେମିତି କଷ୍ଟ ସାଧ୍ୟ ହୋଇଗଲାଣି।
ଆଗରୁ ଲୋକମାନେ ବିଲରୁ ଧାନ ନେଇ ଆଶୁଥିଲେ କିଛି ନହେଲେ ବି ଯାହା ଯେମିତି କରିକି ଖାଇ ମାନେ ଆଳୁ ବି ସିଝେଇକି ଭାତ ଖାଇଦଉଥିଲେ ସେମାନେ ଖାଲି ମାର୍କେଟ ରୁ ଆଳୁ ଡାଲି ଟିକେ କିଣିଦେଲେ ତାଙ୍କ ଘରେ ହେଇଯାଉଥିଲା ଏବେ ତ ଆଉ ଚାଉଳ ସମସ୍ୟା ମେନେ ତାପରେ ଯୋଉମାନେ ବି ପାଉଛନ୍ତି ସରକାରଙ୍କ ତରଫରୁ ହ ଯାହା ଯେତିକି ପାଉଛନ୍ତି ପାଉଛନ୍ତି ପୁଣି ସେମାନେ ବି ତାଙ୍କର ସେତିକି ହଉନି ସେ ପୁଣି କିଣୁଛନ୍ତି ନାଇଁ କି କହୁନାହାନ୍ତି?
ଆଜ୍ଞା ଆଜ୍ଞା।
ଆଉ ଯାହା ଯେମିତି ଚଳୁ ଚଳି ଯାଉଛନ୍ତି ଭଗବାନ ଯାହାକୁ ଯେମିତି ଯୋଉଠି ରଖିଛନ୍ତି ସବୁ ସେମିତି ରହିଛନ୍ତି।
ଆଜ୍ଞା ହଁ ସେଇଟା ତ ସତ କଥା ଆଜ୍ଞା।
ଛେ
ସବୁ କଥା ଭିତରେ ଚାଲିବାକୁ ପଡ଼ୁଛି ଘର ସଂସାର କଥା କଣ କହିବୁ ଆଜ୍ଞା।
ଆଉ ଆପଣ କଣ କରନ୍ତୁ ପରେ କଥା ହବା ଆଉ କଣ କହୁଛନ୍ତି?
ହଁ ଠିକ୍ ଏବେ ବି ମୁଁ ବି ଆସିଛି ଟିକେ ଆଉ ଆମର ବଜାର ଆଡେ ଟିକେ ଦେଖିବା କଣ କୁହ ଆ ନମସ୍କାର ନମସ୍କାର।